ହୁଁ। ଆଉ ରାତିରେ ଖାଇବା କଣ ହେଇଚି ଆଜି ତମ ଘରେ?
ପଖାଳ ଭାତ ମୁଁ ଭାବୁଥିଲି ଟିକେ ଖାଇବି ବୋଲି ମୁଁ ଯାଇକି କହିକି ଆସିଲି ମୋ ମା କୁ କୁ ମାନେ ପଖାଳ ଟିକେ କରିବୁ ତା ସହିତ ଟିକେ ଆଳୁ ଚକଟା କରିବୁ। ପାଗ ଟିକେ ପାଗ ପାଣି ଟିକେ ହେଲେ ଟିକେ ସଇଲା ଆଉ।
ହଁ ତାପରେ ବି ଯୋଉ ବର୍ଷ ର୍ଷା ଦିନକୁ ବି ଥଣ୍ଡା ଥଣ୍ଡା ପାାଗରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭଲ ଲାଗିବ ବର୍ଷାକୁ ପୁରା ଯୋଉ ପଖାଳ ଭା ଇଦବୁ ପେଟେ ତୋରାଣି ପିଇଦବୁ, ଆଳୁ ଆମ୍ବୁଲ ଟିକେ ପକେଇକି ରସୁଣ କଞ୍ଚାଲଙ୍କା ପକେଇ ଟିକେଏ ଦଳି ଦେଇଥିବୁ, ସେ ଯଉ ଦଳା ଝୋଳ ଟିକେ କରିଦେବୁ। ଏପଟେ ପଖାଳ ଭାତ, ବାସ ବାସ ସରିଲା ପୁରା ଭା
ମାନେ କଣ କହିଲୁ ମାନେ ଆ ତୋତେ ବି ଭଲ ଲାଗେ ଆଳୁ ସହିତ ଆମ୍ବୁଲ
ହଁ ଆଳୁ ଆ
ଆଚ୍ଛା ସେ କୋଉ ଆମ୍ବୁଲ କହ ଏଇ ଯୋ ଆଚାର ଆମ୍ବୁଲ ନା ନର୍
ନା ନା ନର୍ମାଲ ଯୋଉ ଶୁଖିଲା ଅମ୍ବୁଲ ଯୋଉଟା କରନ୍ତି ହଁ। ଆଉ ଯୋଉ ଆଚାର ଆମ୍ବୁଲ ଯୋଉଟା ସେଟାକୁ ତମେ କେମିତି ଖାଲି ଖାଇବ ସେଟା ସେ ଆଚାର ଆମ୍ବୁଲ ଟାକୁ ଖାଲି ଦଳିବୁ କଣଞ୍ଚା ଲଙ୍କା ରସୁଣ ପକେଇକି ସେଟା ଅଲଗ ଗୋଟ ଦଳା ହବ। ଆଳୁ ଟା ଅଲଗା ଦଳା ହେବ ଏମିତି ଦଳା ଟା କରେ ବଢିଆ ଲାଗିବ ଆମର ଯେତେବେଳେ ଚକୁଳି ପିଠା ହୁଏ ଚକୁଳି ପିଠା କି ସେଥିପାଇଁ କଣ ଆମେ କରୁ କହିଲୁ ଯୋଉ ଲଙ୍କା ଆଚାର ଆଉ ଯୋଉ ଇଏ କୁ ପୁରା ପାଣି ଭଳିଆ କରିଦଉ ଖାଲି ଟିକେ ଟିକେ ଏମିତି ବୁଡଉଥିବୁ ଖାଉଥିବୁ ବୁଡଉଥିବୁ ଖାଉଥିବୁ ସେଇଟା ଭାରି ବଢିଆ ଲାଗେ ସେଟା ଖା
ବଢିଆ ଲାଗିବ ଖାଇବା ପାଇଁ, ତୋ ସାନ ଭଉଣୀ ଥରେ ବନେଇଥିଲା ମାନେ ଏ ଚାଉଳ ବରା ତା ସହିତ ଗୋଟେ ଖଟାର ହୁଁ। କେତେ ବଢିଆ ଲାଗୁଥିଲା ତୁ ସେଟା ଖାଇଥିଲୁ ବ ବୋଧେ ଆସିକି।
ଯେତେବେଳେ ସେ ଆଣିକି ଦେଲା ଗରମ ଗରମ ବଢିଆ ଲାଗୁଥିଲା। ସେ ଯୋଉ ମତେ ବେଶୀ ସେ ଯୋଉ ଖଟା ଟା ଏତେ ବଢିଆ ଟେଷ୍ଟି ବ ନେଇଥିଲା ଯେ ସେ ଖଟା ଟା ବହୁତ ଭଲ ଲାଗୁଥିଲା।
ସିଏ ବହୁତ ବଢିଆ ବନାଏ ତମ ଘର ଭିତରୁ ଖାଇବା ସବୁ ନୂଆ ନୂଆ ଜିନିଷ ସବୁ।
ହଁ, ସେ ସବୁ ଏମିତି ଦେଖିକି ଭିଡ଼ିଓ ଦେଖିକି ସବୁ ଚାଉଳ ବରା ହେଲା ବିରି ବରା ଡାଲି ବରା ଆଳୁକଷା ଆଉ ଯୋଉ କ'ଣ କହିଲୁ ଅ ସବୁ ଫ୍ରୁଟସ୍ ଇଏ କ'ଣ ଲସି ଆଇଟମ ସବୁ ବଢିଆ ବନାଏ ପୁରା ସୁଆଦ ବନାଏ ବହୁତ।
ମୁଁ ତାକୁ ପଚାରିଲି ତୁ ଏତେ ସବୁ ଭଲ ଭଲ ଖାଦ୍ୟ କେମିତି କ'ଣ ବନଉଛି ମତେ କହିଲା କିଛି ନାଇଁ ନିଜ ମନରୁ ଯଦି ତୁ ଭାବିଦବୁ ନା କିଛି ଖାଦ୍ୟ ତୁ ଆରାମ ସେ ବନେଇ ପାରିବୁ ବହୁତ ଗୁଡି ସିଏ
ହୁଁ, ହୁଁ। ତାପରେ ବି ତୁ ଯାହା ବି କର ଯୋଉ କାମ ବି କର ସେ ରୋଷେଇ ହଉ କି ପାଠ ପ ଢା ହଉ କି କିଛି ବି କିଛି ବି କାମ ତୁ କର ଯଦି ପୁରା ମନ ସଫା ମନରେ ପୁରା ଭଲ ମନରେ କରୁଛୁ ନା ତାହେଲେ ସେ କାମ ନିହା କି ଭଲ ହବ ଆଉ ଯଦି ଏମିତି ଚିରିମିଳି ହେଇକି କରିବାକୁ ଇଚ୍ଛା ନଥିବ କା ଉପରେ ଗେରେ ଗେରେ ହେଇକି ରା ରାଗି ରୁଷିକି ଯଦି କରିବୁ ତାହେଲେ ଜମା ସେ କାମ ଭଲ ହବନି। ପୁରା ଶାନ୍ତି ମନରେ ବସିକି ଆ ଆରାମ ସେ କଥା ହେଇକି କାମ କରିବୁ ଦେଖିବୁ ବହୁତ ବଢିଆ ସେ କାମ ସବୁ ଯିବ ଜାଣିଲୁ।
ଜଣେ ଜଣେ ଅଛନ୍ତି ଅଶାନ୍ତି ମନରେ କାମ କରିବି ଦେଖିବୁ ସେ କାମ ଟା କେବେ ହବନି।
ଆହୁରି ବି ଜଣେ ଜଣେ ଅଛନ୍ତି କି ଉପରକୁ ଦେଖେଇ ହେବେ କ'ଣ କହିଲୁ ବହୁତ ଭଲସେ ତୋ ତ ମିଶୁ ତ ସେମିତି କଥା ହଉଛନ୍ତି କାମ ଟା କରୁଛନ୍ତି ସିନା ସେ ଭିତରକୁ କିନ୍ତୁ ତୋରି ଗାତ ଖୋଳୁଥିବେ। ଭିତରେ ତୋରି ପଛରେ ବସିକି ଗପୁଥିବେ ଇଏ କରୁ କିଏ ଏମତି ହଉଥିବେ ସେଥିପାଇଁ ଯାହା କରିବୁ ନିଜେ ବସିକି ମାନେ ସମସ୍ତଙ୍କ ପାଇଁ କାହା ସା ପାଇଁ କିଛି ପର ପାଇଁ ଖରାପ ଭାବିବାର ନାଇଁ କିଛି ନାଇଁ ନିଜ କାମ ନିଜେ କରିଛେ ଭଗବାନ ଅଛନ୍ତି ଭ ଭଗବାନ ସବୁ ଦେଖୁଛନ୍ତି ବାସ୍।
ସେମାନେ ସେଟା ବୁଝନ୍ତିନି ମାନେ ତାଙ୍କର ଦିଟା ଲେଖାଏ ମୁୁହଁ ନା ସେମାନେ କେବେ ସେଟା ବୁଝନ୍ତିନି କିନ୍ତୁ ମୋର ଗୋଟେ
ମୁହଁ ସେମାନଙ୍କର ସବୁ ଛଅଟା ମୁହଁ ଦିଟା ମୁହଁ ତ କେବେ ବି ନୁହଁ। ନା, ତାଙ୍କ ନା, ନା ନାଁ। ସେ ହବନି କାହିଁକି କହିଲୁ ଗୋଟେ ଅଛି ଗୋଟେ କଥାରେ ଅଛନ୍ତି ଅଛି ଯେ ଆମେ ଯଦି କୋଇଲା କୋଇଲା ଯୋଉ କଳା ଆମେ ଯଦି କୋଇଲାକୁ ଘଷି ଘ ସେ ସାବୁନ ସର୍ଫ ମାରିକି ସଫା କରିବା ସେରା ଧଳା ହବ କି କେବେ?
କେବେ ବି ନୁହଁ କେବେ ହେଇପାରିବନି କୋଇଲା ରଙ୍ଗ ହିଁ କଳା।
ସେ କ କୋଇଲା କେବେ ବି ଧଳା ହବନି। ଆଉ କୁକୁର ଲାଙ୍ଗୁଡକୁ ଆମେ ଯଦି ଗୋଟେ ପାଇପି ଭିତରେ ପୁରରେଇକି ରଖିବା ସିଧା କରିବା ପାଇଁ ସେ ବି କେବେ ସିଧା ହବନି କାହିଁକି ନା ଯାହାର ପ୍ରକୃତି ଯେମି ତି ସେ ସବୁବେଳେ ସେମିତି ହିଁ ତମ ସହିତ ପରିବେଷଣ କରିବ। ବୁଝିଲୁ, ତ ସେଥିପାଇଁ ସମସ୍ତଙ୍କ ସହିତ ନିଜ ହିସାବରେ ନିଜର ଯେତି କି ମାନେ ଅଛି ଲେବୁଲ ବାସ୍ ସେଇ ଭଳିଆ ମିଶିବାର ଅଛି ସେତିକି ପରିମାଣ ରେ ସେମା ସେତିକି ଲୋକମାନଙ୍କ ସହିତ ସେମିତି ହିଁ କଥା ହେବାର ଅଛି।
ଆଚ୍ଛା, ମତେ କହିଲୁ ମାନେ ତୁ ଲୁଣ ଅଳ୍ପ ଖାଉ ନା ଲୁଣ କମ ଖାଉ? ନାଁ ଲୁଣ କ ଅଧିକ ଖାଅ ନାଁ କମ ଖାଅ?
ନାଁ ମାନେ ମୁଁ ଲୁଣ ଜମା ଏ ମାନେ ଏ କଁ କହିଲୁ ଧୋଗୁ ଜଣିଏ ଅଛନ୍ତି ଦେଖିବୁ ମାନେ ଠିକ୍ ଠାକ୍ ଲୁଣ ହେଇଥିବ ସେ ଆହୁରି ଲୁଣ ପକେ ଇଠା ବି ମୁଁ ଏମତି ନୁହଁ ଠିକ୍ ଠାକ୍ ଲୁଣ ହେଇଥିଲେ ବି ଚଳିବ ଲୁଣ ଯଦି ହେଇ ବି ନଥିବ ମତେ ଲୁଣ ପକେ ମାନେ ଲୁଣ ଏତେ ମତେ ପସନ୍ଦ ନୁହଁ ମତେ ଲୁଣ ନହଲେ ବି ମୁଁ ଖାଇକି ଆଡଜଷ୍ଟ୍ କରିପାରିବି ସେମତି କିଛି ନାହିଁ।
ମାନେ ଲୁଣଟା ଖାଇବା ଦ୍ଵାରା ଆମ ଶରୀର ଭୋଉତ୍ ମାନେ ଆମ ଯୋଉ ହାଡ଼ ରସିିଯାଏ ନାଁ?
ହଁ ହଁ। ହାଡ଼ଟା ହାଡ଼ ଗୁଡ଼ା ସବୁ ଦୁର୍ବଳ ହେଇଯାଏ ରସି ଯାଏ କୁହନ୍ତି ସେ କିନ୍ତୁ ଦୁର୍ବଳ ହେଇଯାଏ ତ ଆଉ ଦୁର୍ ବଳ ହେଇକି ଗୋଡ଼ ହାତ ସବୁ ସରୁ ସରୁ ହେଇଯାଏ। ଆଉ ଆମେ ଯୋଉ ଲୁଣ ଖାଉଚନ୍ତି ସେ ତ ଆମେ ଟିକିଏ ବି ଖାଇଲେ ସେ ବୋହୁତ୍ ଖରାପ ଲୁଣ ଯେମିତି ଚିନି ବି ଖାଇବା କଥା ନୁହଁ ସେମତି ଲୁଣ ବି ଖାଇଆ କଥା ନୁଅଁ ସିଏ ବି ଭୋଉତ ଖରାପ ଯୋଉ ପଡି଼ଥିଲୁ ନାଁ? ହୁଁ।
ହେଲା କିନ୍ତୁ ମୁଁ ଲୁଣଟା ଏତେ ମାତ୍ରାରେ ଖାଉଚି ମାନେ ମୁଁ ଯେତେ ଚେଷ୍ଟା କରୁଚି ଲୁଣଟା ଖାଇବିନି ବୋଲି କିନ୍ତୁ ମୋ ଦ୍ୱାରା
ହଁ, ନାଁ ଆମେ ଦେଖିଚୁ ନାଁ ପଞ୍ଚମ ଶ୍ରେଣୀରେ ରତେବେ ପଢ଼ୁଥୁଲେ ବହିରେ ଥିଲା ଗାନ୍ଧିଜୀ ଆଉ କସ୍ତୁରବା ବିଷୟରେ ଥିଲା। ମାନେ ସିଏ ଏ କସ୍ତୁରବାଉଁ ଗୋଟେ କଣ ରୋଗ ହେଇଥିଲା ବୋଲି, ଗାନ୍ଧିଜୀ ତାଙ୍କୁ କହିଲେ ଲୁଣ ଛାଡ଼ିବା ପାଇଁ ସେ ପୁରାପୁରି ଲୁଣ ଛାଡି଼କି ରହିଥିଲେ କସ୍ତୁରବା ଲୁଣ ଛାଡ଼ିଥିଲେ ବେ ମନେ ରଖିଥିବୁ ଲୁଣ ଯଦି ଅଧିକ ମାନେ ଖାଉଚୁ ଖାଆନା ସେଟା ଭଲ ନୁହଁ। ଚିନି ବି ଭଲ ନୁହେଁ ଯେମତି, ଲୁଣ ବି ସେମିତି ଭଲ ନୁହଁ ଦେହ ପାଇଁ। ବୁଝିଲୁ?
ତାହେଲେ ଆମେ ଚିନି ଲୁଣ ଯେତିକି ଅଟା ଜାତୀୟ ଦିନିଷ୍ ଯେ ଉଣ ଟିକେ କମ୍ କରିଦବା କୋହୁଚୁ ତ?
ଉଁ ଖାଇବୁ ଯଦି ସବୁଠାରୁ ଭଲ ଦିନଷ ହୋଉଛି ସବୁଜ ପନିପରିବା। ଆଉ ହେଲା ଭାତ ବି ଖାଇପାରିବେ ଚୁଡ଼ା ମୁଢ଼ି ଆଉ ଛତୁଆ ଆଉ ହେଲା ବାଦାମ୍। ଅ ମାନେ ମଞ୍ଜି ଜାତୀୟ କିଛି ହେଲା ଡାଲି ଜାତୀୟ କିଛି ହେଲା ଏସବୁ ନିହାତି ସ ସବୁଦିନ୍ ସବୁଦିନ୍ ର ଖାଦ୍ୟରେ ଏ ସବୁ ରହିବା ନିହାତି ଦରକାର।
ଆଚ୍ଛା ଶାଗ ଭିତରେ ତ କୋଉ ଶା କୋ ବେଶୀ ଖାଇବାଟା ଆମ ଦେହ ପାଇଁ ଭଲ ଯେହେତୁ ମୋତେ ଶାଗ ଭଲ ଲାଗେ।
କାଇଁ ସବୁ ଶାଗ ଭଲ କାହିଁକି ନା ସେଠୁ ସେଗୁଡ଼ା ସବୁ ହୋଉଚନ୍ତି ସବୁଜ ପନିପରିବା ଆଉ ବେଶୀ କରି ଯଦି ପାଳଙ୍ଗ ଶାଗ ଖାଉଚୁ ସେଟା ତତେ ବୋହୁତ ପ୍ରକାର ଯୋଉ ଉଁ ସାହାଯ୍ୟ କରିବ ଭଲ ଦେହକୁ ଭଲ ରଖିବା ପାଇଁ ଆଉ ହେଲା ସଜନା ଶାଗ ସଜନା ଶାଗ ଗୋଟେ ଦିନଷ ସଜନା ଗଛ ଗୋଟେ ଜିନିଷ ତା ଚେର ଠାରୁ ତା ମଞ୍ଜି ଯାଏ ସବୁ ଉଚି ମଣିଷ ପାଇଁ ଉପକାର ସବୁ ଯେତେ ଯାହା ସବୁ ଅଛି।
ଆଉ ରହିଲା ଆମର ଲେଉଟିଆ ଶାଗ ଆଉ ରହିଲା ଆମ ର କଳମ ଶାଗ ତ ଇଏ କଣ ଭଲ ଲାଗିବନି କି ଖାଇବା ପାଇଁ?
ଇଏ ବି ସବୁ ବୋହୁତ ଭଲ ଆଉ ଦେହ ପାଇଁ ବି ସବୁ ବୋହୁତ ଭଲ ଖାଇବା ବି ନିହାତି ଦରକାର ବୋଧେ ସବୁବେଳେ। ଏହା ସଜନା ସାଗ ଗୋଟେ ଦିନଷ ସେଟା କଁ କହିଲୁ କୁହାଯାଏ ହେଟା ହଉଛି ମଣିଷର ଗୋଟେ ପ୍ରା କୃତିକ ଗୋଟେ ହୋଉଛି ମାନେ ଭିଟାମିନ୍ ଆଉ ପ୍ରାକୃତିକ ଜିନିଷ ଯୋଉଟା କି ସବୁବେଳେ ଖାଇପାରିବା ଆମେ। ବୁଝିଲୁ ସୁ
ଓ ତାହେଲେ ତତେ କୋଉ ଶାଗ ବେଶୀ ଭଲ ଲାଗେ ଖାଇବା ପାଇଁ ପଖାଳ
ମ ମତେ ଶାଗ ଯଦି ଭଲ ଲାଗେ ସବୁଠାରୁ କଳମ ଶାଗ ମତେ କଳମ ଶାଗ ଏତେ ପସନ୍ଦ୍ ସଜନା ଶାଗ ବି ପସନ୍ଦ ସଜନା ଶାଗ ନଡ଼ିଆ ପକେଇକି ଆଉ ଯୋଉ ଟିକିକୁ ଝୁ ଝୁଝୁରା କରି କି ଭାଜିଥିଲେ ମତେ ଭାରି ଭଲ ଲାଗେ ଖାଇବାକୁ କିନ୍ତୁ ମତେ ସଜନା ଶାଗ ମତେ ବୋହୁତ ଭଲ ଲାଗେ।
ଓହୋ ହୁଁ।
ହୁଁ।
ତାହେଲେ ଗୋଟେ କାମ କରିମି ଏଇଥର ତତେ ସଜନା ଶାଗ ଦେଇକିନା ଦେବି ତୁ ତୋ ପାଇଁ ତୁ ଖାଇବୁ ହେଲା।
ହଁ ସଜନା ସାଗ ତମ ବାଡି ରେ ଗଛ ଅଛି କି? ସଜନା ସାଗ ଗଛ?
ହଁ ମୁଁ ବହୁତ ଥର ଦେଇକି ଦେଇଛି ।ମାନେ ତୁ, ମୁଁ କହିବି କହିବି ରଖିଥିବୁ। ତା ରଖିଥବୁ, ଉଣୀକୁ ମୁଁ କହିକି ରଖିଥିବୁ। ତା ପାଇଁ ନିଜେ ଭାଝି ଚିକିନା, ହେଲେ ସିଏ କଣ, ତାକୁ ବି ଏତେ ଭଲ ଲାଗେ ନା ଯେ ଶାଗ ଖାଇବା ପାଇଁ।
ହଁ ହଁ। ହଁ ନା ମୁଁ ବି ଯୋଉଠି ଅଫିସ ରେ କାମ କରୁଛି, ମୁଁ ଆମ ଫ୍ରିଜ୍‌ ପଛପଟକୁ ଗୋଟେ ସଜାନା ସାଗର ଗ ଛ ଅଛି, ସେଠି କଣ କହିଲୁ ବହୁତ ହୁଏ। ସଜନା ଶାଗ ହୁଏ, ଛୁଇଁ ହୁଏ ସବୁ ହୁଏ। କିନ୍ତୁ ଏ ମୁଁ ତ ଝିଅ ପିଲାଟେ। ମୁଁ ସେ ଗଛ ଚଢିକି ଥୋଡ଼ି ନା ପାରି ପୁରି ପାରିବି, ଆଉ। କାହାକୁ ଅନେଇକି ବସିଥିବି, କି ଗୋଟେ ପାରିଲେ ଯାଇକି ଆଣି ବି ସେଥିପାଇଁ କାହାକୁ ହୁଏନି। ଯଦି କିଏ ପାରିଲା ପାଇଲା। ନହେଲେ ସେମତି ନର୍ମାଲି, ମୁଁ ଆଣିବ୍ ଆଉ କଣ କାହାକୁ କହିକି ଆଣିବୁ। ଯୋଉଠି ମିଳିଲା, ମିଳିଲା ନ ମିିଳିଲା ନାଇଁ।
ହଁ ଆମେ ନେଇବା, ନେଇ ଆସିବା ନହେଲେ, ମାର୍କେଟ ଫାର୍କେଟ ବିକ୍ରି ହଉ
ହଁ ତାପରେ ସେ ଆମର, ଆମର ଅଫିସ୍ ଯିବା ବାଟରେ ରାସ୍ତାରେ ବି ବହୁତ ଗଛ ପଡେ, ଲୋକ ସବୁ ବିକନ୍ତି ଦେଶୀ ସଜନା ଛୁଇଁ ସଜନା ଶାଗ ସବୁ ବିକନ୍ତି ।ଆଉ ସେଥିପାଇଁ ମୁଁ କହିଲି ମତେତେ ଭଲ ଲାଗେ ମୁଁ ଛୁଇ ଟା ମତେ ବହୁତ ପସନ୍ଦ। ସଜନା ଛୁଇଁରେ ସୁପ୍ ବହୁତ ଭଲ ଲାଗେ ମତେ ବହୁତ, ମାନେ ସଜନା ଛୁଇଁଟା ଗୋଟେ ସୁପ୍ ଗୋଟେ ଅଛି ମତେ ଭାରି ଇଚ୍ଛା ଗୋଟେ ସଦନା ଛୁଇଁ ସୁପ୍ କରିକି ପିଇବା ପାଇଁ।
ତତେ ସଜନା ଛୁଇଁ ର ତରକାରୀ ହଉ କି ଭ ଜା, ହଉ କଣ ଭଲ ଲାଗେ ଖାଇବା ପାଇଁ?
ଭଜା ଭଲ ଲାଗେ, ତରକାରୀ ଭଲ ଲାଗେ, ସବୁ ଭଲ ଲାଗେ ।ଆଜି ଆମର ତରକାରୀ ହେଇଥିଲା ଫୁଟା ତରକାରୀ ସଜନା ଛଇଁ ପଢିକି ମତେ ଏତେ ବଢିଆ ଲାଗିଲା ଯେ, ଛୁଇଁ ବୋଧେ ମୁଁ ଖାଇଛି ମେଞ୍ଚେ ଛୁଇଁ ଖାଇଛି।
ପୁଇଁ ଜାତୀୟ ଯେତିକି ଖାଦ୍ୟ ଭଲ ଲାଗେ ।ଯେମିତିକି ଆମର ମୁଗ ଛୁଇଁ ରହିଲା
ହୁଁ ହୁଁ ।ବହୁତ ଭଲ ଲାଗେ ।ହଁ କିନ୍ତୁ ଏଇ ଯୋଉ ପୋଇ ନାଡି, ବୋଇତାଳୁ ନାଡି, ଲାଉ ନାଡି ସବୁ କରନ୍ତି ଯୋଉ ଚୋବାନ୍ତିନିନା, ମୁ ଜମା ଭଲ ଲାଗେନା।ମୋ ମମି ମୋ ଭଉଣୀ ସବୁ ଚୋବେଇକି ସବୁ ମେଞ୍ଚେ ପକେଇଥିବେ ।ମତେ ଜମା ଭଲ ଲାଗେନା ସେ ଚୋବେଇଲେ। ମୋତେ ପୋଇ ଶାଗଟ ଟା ଭଲ ଲାଗେ କେବଳ ଚିଙ୍ଗୁଡି ସହିତ ।ନହେଲେ ବୋଇ ତାଳୁ ପୋଇ ପଡିକି ଗୋଟେ ହୁଏ ନି ନା ରାଇ। ଭଳିଆ ନା କଣ ଘାଣ୍ଟ ଭଳିଆ। ସେଇଟା ମତେ ବହୁତ ଭଲ ଲାଗେ।
ନାଇଁ, ନାଇଁ ସେଇଟା ବୋଇତାଳୁ ର ଗୋଟେ ଡଙ୍କ ଅଛି, ସେଇଟା କିନ୍ତୁ ଖାଇବା ପାଇଁ ଭଲ ଲାଗେ। ମୁଁ ବି ବେଳେ ବେଳେ ଚୋବାଏ ମତେ ଭାରି ଭଲ ଲାଗେ, ତଥାବି ଭଲ ଲାଗିବ ତୁ ଯେହେତୁ ସେଟା କେବେ ଚା ଖିନୁ, ତୋତେ ସେଥିପାଇଁ ଏତେ ଭଲ ଲାଗୁନଥିବ ଆଉ।
ହଁ ମୁଁ ଖାଇନି ।ହଁ ସେଇଥିପାଇଁ।
ନହେଲେ ଆମେ ଆମ ପାଟିକୁୁ ସବୁ ଖାଦ୍ୟ ଭଲ ଲାଗିବ ।ଆମେ କୋଉଟା ଖାଉନଥିବ ଯଦି ତାହେଲେ ଆମକୁ ଭଲ ଲାଗେନି ।ଆଛା ତୁ ବିଟି ଆଉ ଗାଜର ଖାଉ?
ବିଟ ଗାଜର ମୁ ଖାଉନ ନଥିଲି, ମୋର ଟିକେ କଣ କହିଲୁ? ସବୁ ରକ୍ତହିନତା ହେଇଯାଇଥିଲା ତ ରକ୍ତ ହେଇ ଯାଇଥିଲା ମତେ ମୁଁ ସେଥିପାଇ ମୋ ବାପା ଯାଇକି ବହୁତ ଚିଡ଼ିମିଡ଼ି ହେଇିକି ମତେ ବିଟ ଆଣି ସିଯେଇକି ଦଉଥିଲେ ଖାଇବା ପାଇଁ ମୋତେ ବାନ୍ତି ଲାଗେ, ବିଟ ଖାଇପାରେନି କିନ୍ତୁ ଗାଜର ଟା ମୁଁ ଖାଇଦିଏ, ଗାଜର ଟା ମତେ ଭଲ ଲାଗବୁ ।
ହଁ ଗାଜର ଟା ବି ମୁଁ ଖାଏ ମୁଁ ଏତେ ଖାଏନି ।ମତେ ଟିକେ ବିଟ୍ ଦେଖିଦେଲେ ମୋ ଦେହଟା କଣ ହେଇଯାଏ। କାରଣ ସେ ଏତେ ରେଡ ହେଇଯାଏ ଯେ, ମତେ ଟିକେ ଭାରି ଇଏ ଲାଗେ।
କିନ୍ତୁ ମତେ ବିଟ୍ ବହୁତ ଭଲ ମୋ ମମି ସବୁ କଞ୍ଚା ପରିବା ଖାଇବେ ତ, ସେ ଥରେ ମତେ ଆଣିକି ବିଟ୍ କଞ୍ଚା ଖାଉଥିଲା ମୁଁ ତାକୁ ଦେଖିଲି ମୁ ମମି ତୁ କଣ କଞ୍ଚା ଖାଇଦଉଚୁ। କହିଲା ହଁ ମୁଁ ଖାଇଦିଏ।ମୁଁ କହିଲି ଆଉ ଟିକେ ଦେନି ଟେଷ୍ଟ କରିବା, ମୁଁ ଯେମିତି ଖାଇଲି ସେ ଯଉ କଞ୍ଚା ଇଏଟା ମତେ ବି ଭଲ ଲାଗିଲା, ମୁଁ ସେଥିପାଇଁ ଖାଇଦେଲି।
ଆମେ ସିନା ଖାଉନାହାନ୍ତି ।କିନ୍ତୁ ଆଗକାଳ ଲୋକମାନେ, ଆଗ କାଳର ଲୋକମାନେ ସବୁ କଞ୍ଚା ପରିବା ଖାଇ ଖାଇକିନା ବଞ୍ଚୁ ଥିଲେ। ମାନେ ଗଛର ପତ୍ର ଖାଇକି ବଞ୍ଚୁଥିଲେ ।ବକଳ ପିନ୍ଧିକିନା ବଞ୍ଚୁଥିଲେ ।କିନ୍ତୁ ଚିକେନ କା ଆଗ କାଳ ଯୁଗ ଆଉ ଏବେକା ଯୁଗ ଭିତରେ କେତେ ଫରକ?
ବୋହୁତ ବୋହୁତ ଫରକ ସେମାନେ ସବୁ ମାନେ ଆମେ କେତେ ରଙ୍ଗ ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରୁଛନ୍ତି ସେମାନେ ସବୁ ଗଛର ପତ୍ରକୁ ବାନ୍ଧିକି ସେଇ ଗଛର ଡାଳ ରେ ବାନ୍ଧିକି ପିନ୍ଧୁଥିଲେ ଗଛର ଫଳ ଫୁଲ ଖାଇକି ବଞ୍ଚୁଥିଲେ। ପ ପଥର କୁ ପଥର ଘସିକି ନିଆଁ ଲଗାଉଥିଲେ ସବୁ ତାପରେ ଯେମିତି ଟେକ୍ନୋଲୋଜି ସ ସବୁ ବଢୁଛି ଦୁନିଆ ବଢୁଛି ଜୀବନ ଶୈଳୀ ପରିବର୍ତ୍ତନ ହଉଚି ଆଉ।
ହୁଁ ଆମେ ମାନେ ମାଂସ ଯେପନ୍ତ ଆମେ ତେଲ ମାଲି ମସଲା ଦେଇକି ନ କଷିଛନ୍ତି ସେ ପର୍ଯ୍ୟନ୍ତ ଆମକୁ ଭଲ ଲାଗେନି, କିନ୍ତୁ ଦିଏକି ଆଗ କାଳରେ ଲୋକମାନେ କଞ୍ଚା ମାଂସ ମଧ୍ୟ ଖାଇକି ବଞ୍ଚୁଥିଲେ। ଖାଦ୍ୟ ନ ପାଇବା ଖାଦ୍ୟ ଅଭାବରୁ ସେମିତି ସିନା ଖାଉଥିଲେ କିନ୍ତୁ ସେ ଲୋକ ସେ ଯୁଗର ଲୋକମାନେ ଆଉ ଆମ ଭିତରେ ଏବେ ଦେଖିଲେ ବହୁତ ତଫାତ୍।
ବୋହୁତ ବୋହୁତ ତଫାତ୍, ମାନେ ସେମାନେ ଯେତେ ଆରାମ ସେ ସେମାନେ ଯଦି ଆମ ଭଳେ ଏବେ ଥାଆନ୍ତେ ସେମାନେ ବି ବଞ୍ଚି ପାରିନଥାନ୍ତେ। ତାଙ୍କର ଯେହେତୁ ଜୀବନ ଶୈଳୀ ଆମେ ଯେମିତି ବଞ୍ଚୁଛନ୍ତି, ସେମାନେ କେବେ ବି ସେଟାକୁ ସର୍ଭାଇଭ କରିପା ଥାନ୍ତେ
ଯେତେ ହେଲେ ଆଗ କାଳ ଲୋକ ଆଉ ଏବେକା ଯୁଗ ଭିତରେ ବୋହୁତ ଫରକ ନା।
ବୋହୁତ ଫରକ ବୋହୁତ ଫରକ କାହିଁକି ନା ସେମାନେ କଣ କହିଲୁ ପ୍ରକୃତି ସହିତ ବଞ୍ଚୁଥିଲେ। ପ୍ରକୃତି ସହିତ ମାନେ ପ୍ରକୃତି ଯେମିତି ଅଛି ସେମାନେ ତାଙ୍କ ନିଜକୁ ସେମିତି କରିବା ଚେଷ୍ଟା କରୁଥିଲେ କିନ୍ତୁ ଆମେ ମାନେ ହଉଚନ୍ତି ଆମେ ମାନେ ଯେମିତି ଅଛନ୍ତି ପ୍ରକୃତି କୁ ଆମେ ମାନେ ଭଳି କରିବା ପାଇଁ ଚାହୁଁଛନ୍ତି। ବୁଝିଲୁ ଯୋଉଟା କି ହୋଉଚି ସେଇଟା ହିଁ ଆମ ମାନଙ୍କୁ ସବୁ ପ୍ରକାର ପ୍ରଭାବ ରୋଗ ବୈରାଗ କରାଉଚି।